ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ। ଏଇଠି ଛାତ
ହଁ କଣ କରୁଛ? ଛାତ ଉପରୁ ଆସିଥିଲି। ଗାଁ ଖବର କଣ ସବୁ ଭଲ। ଛାତ ଉପରକୁ ଆସିଲୁ। ମୁଁ କହିଲି ଗାଁ ଖବର କଣ ଗାଁ ରେ ସବୁ ଭଲ।
ହଁ ସବୁ ବଢିଆ ଗାଁରେ ଆଉ।
ହ୍ୟାଲୋ ହଉ ଗାଁରେ କଣ ଟୁର୍ନାମେଣ୍ଟ ଗୋଟେ ହଉନ୍ତନି। ହ୍ୟାଲୋ।
ହଁ କଲେ ତ ବଢିଆ ହନ୍ତା।
ହଁ ସୁବୁ
ହ୍ୟାଲୋ।
ଭଲହନ୍ତା କେମିତି ହଁ। କେମିତି କଣ କରିବା କହିଲୁ ଷ୍ଟାର୍ଟ କୋଉଠୁ କରିବା? ମତେ ଟିକେ ନଲେଜ ନହିଁ ତା ବିଷୟରେ ତ। ତୁ ଖେଳା ଖେଳି କରିୁଛୁୁ ନା ଜାଣିଥିବୁ।
ହଁ କାରଣ ଗୋଟେ ଯଦି ପିଲା ଅଛନ୍ତି ତିରିଶ ହବ।
ତିରିଶ ହବ ପିଲା ଅଛନ୍ତି। ହଉ ତା ପାଇଁ ଗୋଟେ କମିଟି ଟେ ତିଆରି କରିବା। କିଏ କିଏ ଗୋଟେ ଫର୍ମ ଟେ କାଲି ମୁଁ ବନେଇକି ତତେ ଦେବି ହେଲା।
ହଁ।
ସେଇ ଫର୍ମ ରେ ଆପ୍ଲାଏ କରିବ କିଏ କିଏ ଆପ୍ଲାଏ କରିବେ କିଏ କିଏ ସେ ଟିମରେ ଆୟୋଜନ ହେବେ ଟିକେ ଗାଁ ରେ ବୁଲ ଟିକେ ବାହାର କରିଦୋବ ଆଉ। ଯେ ଯେ ଯିଏ ଆପ୍ଲାଏ କରିବେ ସମସ୍ତଙ୍କଠୁ ଦଶ ଟଙ୍କା କି କୋଡିଏ ଟଙ୍କା ଲାଗେ ଗୋଟେ ଫି ରଖିବା। ସେ ରଖିକି ସେଇଟା କରିବା ସବୁ ବର୍ଷ ଏଇଟା ଆୟୋଜନ କରିବା ଆଉ।
ହଁ।
ବାକି ସେଇ ତା ବାଦେ ଟୁର୍ଣ୍ଣାମେଣ୍ଟ ବାଦେ ବାକି ଯାହା ଖର୍ଚ୍ଚ ହବ। ସେଇଟା ମୁଁ ଦେବି ଆଉ।
ହୋଉ ଠିକ୍ ହେଲା ଆଉ।
ଫାଷ୍ଟ ତ କମିଟି ଗଠନ କରିବା। କେବେ କଣ ଟୁର୍ଣ୍ଣାମେଣ୍ଟ କଲେ ହବ କହିଲୁ?
ଏବେ ଏବେ ତ ରଜ ଗଲା ହେରି। ଏ ସବୁ ଟୁର୍ଣାମେଣ୍ଟ କରୁଥିଲେ ସବୁ ଗାଁର। ଏବେ ଫାଙ୍କା ବଡିଯାଇଛନ୍ତି ହଁ ଆଉ ମୁଁ ଆ ତ ନାଇଁ ଆମ ଗାଁରେ ହେଇନଥିଲା ଏବେ କାରଣ ରଜ ଥିଲା ବୋଲି କରିନଥିଲେ ଏବେ ଏବେ କରିଦେଲେ ହୁଅନ୍ତା ଆଉ କାରଣ ଆ ଫାଙ୍କା ରହିବେନି ସବୁ ଟିମ।
ହଁ ହଉ ଆଉ ଏବେ ସଟରଡେ ସଣ୍ଡେ ଦେଖିକି ଦି ଦିନିଆ ଦେଖିକି ଗୋଟେ କଲେ ହବ। ଏଇ ଇ ଦେଖିବା ସେଇ ସଟର ଡେ ସନଣ୍ଡେ ଦେଖିକି କରିବା ଆଉ।
ହଁ।
ଆଉ କେତେ ଓଭର କଣ କରିବା କହିଲୁ।
ଉୁଁ ଆମେ କରିବା ହଁ ହଙ୍ଗାମା କରିବା ନା ଛଅ ଓଭରିଆ କରିବା ନା ପନ୍ଦର ଓଭରିଆ କରିବା।
ଦି ଦିନରେ ଖେଳ ସରିବ ସେଇ ବାରଟା ଟିମ୍ ଭଳିଆ ଡାକିବା।
ହଁ ତାହେଲେ ସେଇ ଛଅ ଓଭର ଧରିକି କରିବା ଆଉ।
ଛଅ ଓଭରିଆ କରିବା। ଗୋଟେ ଟିକେ ଟି ଫାଷ୍ଟ ତିନିଟା ବଲ ମାଜିକ ଓଭର
ହଁ।
ଫାଷ୍ଟ ତିନିଟା ବଲ ମ୍ୟାଜିକ ବଲ ଯାହା କରିବେ ଯେ ସେତିକି ରନ ହବ ଫାଷ୍ଟ୍ ତିନିଟା ବଲରେ ସେଇଟା ଡବଲ ହବ ଆଉ।
ହଁ।
ଆଉ ମ୍ୟାଚ କି କେତେ କଣ ରଖିବା।
ମ୍ୟାଚ ଅଛି ଏଣ୍ଟ୍ରି ବି ଆମେ ୱିନର କେତେ ରଖିବା? ତାକୁ ଯାଇ ରଖିବା ନା।
ୱିନରର ସେଇ ସାତ ହଜାରେ। ରନର୍ଷ ଅପ୍ କିଏ ଚାରି ହଜାରେ। ବାକି ସେମି ଫାଇନାଲ କୁ ଯୋଉମାନେ ଯିବେ ପନ୍ଦରଶହ ପନ୍ଦରଶହ ରଖିବା ଆଉ ହବନି।
ଅ ନା ନାଇଁ ର ରନର୍ଷ ଅପ୍ ଟା ରଖିଦବା ପାଞ୍ଚ ହଜାରେ।
ପାଞ୍ଚହଜାରେ।
ହଁ ଆ ଆଉ ୱିନର୍ ଟା ସାତ ହଜାର। ଆଉ ଏ ଣ୍ଟ୍ରି ଫି ରଖିଦେବା ହଜାରେ ଆଉ।
ଏଣ୍ଟ୍ରି ଫି ହଜାରେ ଲାଖେ। ହଜାର ଲାଖେ ଫେ ହେଲାବେଳକୁ ହବନିରେ ପାଞ୍ଚଶହ କରିବ। ବେଶୀ ପିଲା ଆସିିବେନି।
ଆସିବେନି?
ଏମିତିରେ ହଁ ଏମିତିରେ ବାରଟା ଟିମ୍ ହେଲାବେଳକୁ କୁଅ ହଜାର ହଜାର ହେଲା ବେଳକୁ ବାର ହଜାର ହେଇଯାଉଛି ହଉ ହଜାର ହଜାର ରଖିବା ଆଉ।
କାରଣ କଣ କହିଲ ଆର୍ଥର ଉଁ ପ୍ରସନ୍ନ ଭାଇ ଯୋଉ ଟୁର୍ଣ୍ଣାମେଣ୍ଟ କରୁନଥିଲେ କି
ହଁ।
ହଁ ସିଏ ବି ହଜାର ଏଣ୍ଟ୍ରି ଫି ରଖିଥିଲେ ପିଲା ବି ଆସିଥିଲେ ଟିମ୍।
ଆଉ କଣ ବାହାର ପିଲା ଯୋଉ ଭଡାରେ ଆଣିକି କରୁଚନ୍ତି ସେଇଭଳିଆ କରିବା ନା ପଞ୍ଚାୟତ ଲେବୁଲ ରେ କରିବା।
ଅ ନାଇଁ ନାଇଁ ମ ସାତ ହଜାର ଯେହେତୁ ପଞ୍ଚାୟତ ପିଲା ଖେଳିଲେ ଭଲ ଲାଗିବନି। ବାହାରୁ ଭଡା ଆଣିଲେ ଭଲ ହୁନ୍ତା।
ଭଡା ହେଲେ ଭଲ ତ କେତେ ଜଣ ପିଲା ଭଡାରେ ଆଣିପାରିବ।
ନା ଏ ନା ହଁ ନା ଏମିତି ଗୋଟେ ବି ଅଛି ଏ ପଞ୍ଚାୟତ ମ୍ୟାଚ୍ କରିଦେବା ତିନି ଜଣ କି ଚାରିଜଣ ସେ ଭଡ଼ା ରେ ଆଣିପାରିବେ।
ହଁ ମୁଁ ସେଇ କଥା କହୁଛିିବା ତିନି ଜଣ ବାହାରୁ ଖେଳିବ ଆଇ ପି ଏଲ ଭଳିଆ। ଚାରି ଜଣ ବାହାରୁ ଖେଳିପାରିବ ଆଉ ବାକି ପଞ୍ଚାୟତ ପିଲା ଆଉ।
ହଁ ସେମିତି କଲେ ଭଲ।
ହୁଁ ଗୋଟେ ଗୋଟେ ଲିଗ ମ୍ୟାଚ ଖେଳିବେ ନା ଦିଟା ଲେଖା।
ନାଇଁ ନାଇଁ ଗୋଟେ ଲେଖା ନା।
ଗୋଟେ ଗୋଟେ ଲିଗମ୍ୟାଚ ଆଉ।
ହଁ।
ତାହେଲେ ହ୍ୟାଲୋ।
ହ୍ୟାଲୋ।
ଆ ମୁଁ କହିଲି ଗୋଟେ ଗୋଟେ ଇଏ କରିବା ଆଉ ଅମ୍ପେୟେର ହାକା ବଡ ପିଲା କାହାକୁ ଗୋଟେ ରଖିଦବା ଆଉ।
ବଡ ପିଲା ବଡ ପିଲା ରହିବେ କିଏ ଫିଲୁ ଭାଇକି ଏ ରହିଯିବେ ବିଶୁ ଭାଇ ଆଉ।
ଆଚ୍ଛା ହଊ ଆଉ ଗାଁ ପିଲା ବଡ ପିଲା ମାନେ ବି ଦେବେନି କି ବଡ କ୍ଲବ ରୁ। କଲାଠୂ କଲେକ୍ସନ କରିଦେବ ଆମେ ଯୋଉମାନେ ଜବ୍ ଫବ୍ କରୁଛନ୍ତି ସେମାନଙ୍କୁ ଟିକେ ଫୋନ ଫାନ୍ କରିବାକୁ ପଡିବ ପଇସା ପାଇଁ ଆଉ।
ଅ ହଁ।
ବାକି ଯାହା ରହିବ ଦବା ଆଉ।
ହଁ କାରଣ ସେ ଏଁ ଏଁ ଭାଇ ମାନେ ମାଗିଲ ବି ସ ପାଁଶହ ହଜାର ବି ଦେବେ।
ଦେବେ।
ହଁ ବାପୁନି ଭାଇ ହୋଉ
ହୁଁ। ବଲ୍ ଫଲ ରଖିବାନି ବଲ ଆଖା ରଖିବାନି।
ଅ ନାଇଁ ହଁ ହଁ ହଁ ସେଇ ମାନେ ବଲ ବଲ୍ ତ ଆମେ ଦବା ଆଉ।
ଆଉ ଆଉ କଣ କଣ କଲେ ଭଲ ହବ କହିଲ।
ଆଉ ସେ ଦି ରହିବେ ଏତି ହଁ ଗୋଟେ ଏ ଟିଫିନ ଟା ଆମେ କରିଦବା ଫାଇନାଲ ରେ।
ଫାଇନାଲ ସେମି ଫାଇନାଲ ଟିଫିନ୍ କରିଦବା।
ହଁ ସେ ଗୋଟେ ଦିନ କାରଣ ଫାଷ୍ଟ ଦିନ ଲିକ୍ କରିଦବା ସବୁ ତିକ ସାରିଦବା।
ହଁ ଲିଗ ଲିଗ ସାରିଲା ପରେ ସେମି ଫାଇନାଲ ଦିନ ଟିଫିନ୍ ବ୍ୟବସ୍ଥା କରିଦବା ଆଉ। ଲାଷ୍ଟ ଫାଇ ନାଲକୁ ଟିଫିନ ନହେଲେ ଖାଇବା କରିଦବା ଏକାବେଳେକେ ରୋଷେଇ କରିଦବ। ଏକା ବେଳେକେ ଆଉ ଆମ ପିଲା ବି ଖାଇଦେବେ ସେମାନେ ବି ଖାଇଦେବେ ଏଇ ଦି ନରେ କାମ ସରିଦବା ତାପରେ ଭୋଜୀ ଭାତ ପଛରେ କେତେବେଳେ ଦେଖିକି କରିବା ଗୋଟେ ଆଉ।
ହଁ ହଁ।
ସେମିତି କଲେ ବେଟର୍ କମ ଫ ହବ ନା ସେମ୍ ପଇସା ହିଁ ଖର୍ଚ୍ଚ ହବ। ଏମିତିରେ ଡବଲ ପଇସା ଖର୍ଚ୍ଚ ଦିଟା ଭୋଜି କଲା ବେଳୁକୁ।
ହଁ।
ବାକି ଆମ ଇଏରେ ଯିଏ ମଦ ଫଦ ପିଆ ପି କରିବ ପଛରେ ସେ କରିବ।
ହଁ ଆଗ ଏଇ ଟିମ୍ କାର୍ଯ୍ୟଟା ସରୁ।
ହୁଁ ହଉ ଟୁର୍ଣ୍ଣାମେଣ୍ଟ ଟା ସରିଯାଉ ଭଲରେ ଭଲରେ ଆଉ।
ହଁ ତାପରେ ପଇସା।
ସେଇଟେ ହଁ ଫାଷ୍ଟେଡ ବକ୍ସ ଫକ୍ସ ରଖିବାକୁ ପଡ଼ିବ କିଏ ଏଞ୍ଜୋଡ ଫେଞ୍ଜୋଡ ହେଲା କଣ ହେଲା।
ହଁ ନିହାତି ନା।
ହୁଁ ସେଟା ନିଆତି ଦରକାର ନା ଆଉ ଟ୍ରଫି କଣ ଛୋଟ ଟ୍ରଫି ଆଣିଆ ନା ବଡ ଟ୍ରାଫି ଆଣିଆ।
ସାତ ହଜାର ଯେହେତୁ କରୁଛେ ଟିକେ ବେଶୀ ବଡ ନଆଣିଲେ ଚଳିବ ମିଡ଼ ଡିୟମ ଆଣିଲେ ବି ଚଳିବ।
ମିଡିଅମ ଆଣିବା ସେଇ ତିନି ଫୁଟୁ।
ହଁ ତିନି ଫୁଟୁ ଜଦି ହଁ ଢେର୍।
ହଁ ତିନି ଫୁଟୁ ଆମ ଇଏଟା। ଆଣ ଫାଇନାଲ ମ୍ୟାଚରେ ଇଏଟା ତିନି ଫୁଟ ଆଉ ଏଇଟା ଦି। ଫୁଟୁ ରନରସ୍ ଅଫ ଟା ଦିଇ ଫୁଟୁ ନା ଦିଇଟା ଜାଙ୍କ ତିନି ଫୁଟୁ ଆଣିବା।
ନାଇଁ ନାଇଁ ହେଇଟା କମିବ ନା ଟିକେ।
ଏଇଟା ତିନି ଫୁଟୁ ଏଇଟା ଦି ଫୁଟୁ ଆଉ।
ନହେଲେ ଏଇଟା ଚାରିୁଫୁଟ କରିଦବା କି।
ହଉ ଏଇଟା ଚାରି ଫୁଟ କରିଦବା ଏଇଟା ଚାରି ଫୁଟ କରି ଦେଇକି ହଜାର ଟଙ୍କା କମେଇ ଦେ ସାତ ହଜାର ଟାକୁ ଛଅ ହଜାର କରିଦେ। ହାଙ୍କ ହଟା ଟାକୁ ପାଞ୍ଚ ହଜାର ଟାକୁ ଚାରି ହଜାର କରିଦେ।
ହଁ।
ଏଇଟା ଚାରି ଫୁଟ କରିଦେ ଏଇଟା ତାଙ୍କର ଦି ଫୁଟ ଆଉ।
ହଁ।
ରନରସ୍ ଅଫ ଟା ଆଉ ବାକି ମ୍ୟାନ ଅଫ ଦି ମ୍ୟାଚ। ଆଉ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ। ଅ ପାଇଁ। ସେଇ ଟ୍ରଫି ଗୋଟେ ଗୋଟେ ନେଇ ଆସିବା ଆଉ ହଜାର ହଜାର ଟଙ୍କା ରଖିଦବା ଆଉ।
ହଁ ଛୋଟ ଗୋଟେ ରଖିଦବା ଆଉ।
ହଁ ନହେଲେ ଯଦି ଟ୍ରଫି ନ କରିକି ଟ୍ରଫି ଟେ ଟ୍ରଫି ବଦଳରେ ପଇସା ଦେଇଦେଲେ ବେଟର ହନ୍ତା। ମ୍ୟାନ ଅଫ୍ ଦି ଟୁର୍ନାମେଣ୍ଟ ମ୍ୟାନ୍ ଅଫ୍ ଦି ମ୍ୟାଚ।
ନାଇଁ ନାଇଁ ଟ୍ରଫେ ରଖିଲେ ସୁନ୍ଦର ନା।
ଟ୍ରଫିଟାରେ ପଇସା ଦରକାର ରେ ପିଲା ପଇସା ପେଇଁ ଆସିକି ଖେଳିବେ।
ନା ନାଇଁ ସେ କଣ କି ଛୋଟ ଟ୍ରଫି ଟେ ରଖି ଦବା ଛୋଟୋ ଛୋଟୋ ମ ଯୋଉମ।
ହଁ ସେଇ ଶଏ ଦୁଇଶ ଟଙ୍କିଆ।
ହଁ ଛୋଟ ଛୋଟ ରଖି ନେ ଛୋଟ ଛୋଟ ରଖିକି ଆଉ ପଇସା ଦେଇଦବ କେତେ ଆଉ।
ମେଡାଲ ଦେଇଦବା ମ ଯୋଉ ଆସୁଛି। ଶଏ ଟଙ୍କିଆ ହଁ ମେଡାଲ ଗୋଟେ ଗୋଟେ ଦେଇଦବା। ଆଉ ପାଆଁଶ ଟଙ୍କା ଶହେ ଟାକୁ ହଜାର ଟଙ୍କା ଜାଗାରେ। ମ୍ୟାନ ଅଫ ଦି ଟୁର୍ନାମେଣ୍ଟ ମ୍ୟାନ ଅଫ ଦି ବ୍ୟାଟସ୍ ମ୍ୟାନ ଆଉ ବୋଲର। ହ ଜ ପାଆଁସ ପାଆଁସ‌ ଆଉ କଁ।
ହଁ।
ଯିଏ ଅଧିକା ରନ୍ କଲା ଯିଏ ଅଧିକା ୱିକେଟ ନେଲା ଆଉ ଯିଏ ମ୍ୟାନ ଅଫ ଦି। ଟୁର୍ଣ୍ଣାମେଣ୍ଟ ହେଲା ତାକୁ ପାଆଁସ ଟଙ୍କା ଲାଖେ ଦିଆହବ ଆଉ ସେ ଫାଇନାଲ କୁ ଯୋଉମାନେ ଗଲେ ସେମାନଙ୍କୁ ହଜାରେ ହଜାରେ ଆଉ ଏମିତି ରେ ତ ହେଇଗଲାଣି। ଏଇଠି ବାର ହଜାର ପାଖାପାଖି।
ଆମେ କଲେକ୍ସନ ଗୋଟେ ମୋଟା ଆକାର କରିବାକୁ ପଡିବ।
ସେଇ ପନ୍ଦର ହଜାର ଭଳିଆ ହବା ଦରକାର ଖାଇବା ପିଇବା ତ ପଳେଇବ ଚ ପାଞ୍ଚ ହଜାର।
ହଁ।
ବାର ପାଞ୍ଚେ ସତର ଫାଷ୍ଟ ବଜେଟା ଟା କାଲକୁଲେଟ କରିଦେ। ବାର ପାଞ୍ଚ ସତର ପାଖାପାଖି ସେଇ କୋଡିଏ ହଜାର ଭଳିଆ ଖର୍ଚ୍ଚ ହବ ଆଉ ଦେଖିଲେ ହଁ। ଆମକୁ ସେଇ ଅଠର ଉଣିଶି ଭଳିଆ କଲେକ୍ସନ କଲେ ହାତରୁ ବାଜିିବନି ଆଉ। ଆମେ ମୋଟାମୋଟି କୋଡିଏ ହଜାର ନେଇଚେ ଆଉ। ହେଲେ ଟିମରୁ ଆସିଲା ଭାରି ବାର ହଜାର ଗେଷ୍ଟ ଡାକିବା କି?
ଗେଷ୍ଟ ହଁ ଗେଷ୍ଟ ନଡାକିଲେ କେମିତି ହବ ଆଉ ଏତେ ଟଙ୍କା କେମିତି କରିବା।
ଗେଷ୍ଟ କିଏ କିଏ କାହାକୁ କାହାକୁ ଡାକିଲେ ଭଲ ହବ।
ଗେଷ୍ଟ ସରପଞ୍ଚ ଡାକିଦବା ହଁ।
ଗୋଟେ ମ୍ୟାଚକୁ ସରପଞ୍ଚ ସଭାପତି ରଖିଦବା ଆଉ ଗୋଟେ ମ୍ୟାଚ
ବେ ଫାଇନାଲକୁ ଚେୟାରମେନମୁ ଡାକିଦେଲେ ହନ୍ତା ଆଉ।
ନାଇଁ ନାଇଁ ସେଇ ଲିଗ୍ ମ୍ୟାଚରେ ଚେୟାରମ୍ୟନ୍। ଉଦ୍ଘାଟନୀ ମ୍ୟାଚରେ ଚେୟାରମ୍ୟାନକୁ ଡାକିଦବା କହୁଛି ଶୁଣ। ଉଦଘାଟନୀ ମାଚରେ ଯୋଉ ଚେୟାରମନ୍ କୁ ଡାକିକି। ଉଦଘାଟନୀ କରେଇଦେବା ହେଲା।
ହଁ।
ଏନ୍ତି ଉଦ୍ଘାଟନି କରିସାରିଲା ପରେ ଏଁ ତାପରେ ସେଇଠୁ ସରପଞ୍ଚ କୁ ଆଉ ଗୋଟେ ମ୍ୟାଚରେ ଡାକିଦବା। ମିଡିଲ୍ ମ୍ୟାଚରେ। ତାପରେ ଫାଇନାଲ ସେମିଫାଇନାଲ ଫାଷ୍ଟ ଫାଇନାଲ ସେକେଣ୍ଡ ସେମିଫାଇନାଲକୁ। ନାଇଁ ଉଦ୍ଘାଟନୀ ମ୍ୟାଚ୍ ଚେୟାରମ୍ୟାନ୍ ଆସୁ ଚେୟାରମ୍ୟାନ୍ ଆସିଲା ପରେ। ମୁଁ କଥା ହେଇଯିବି ତାଠୁ ଚାରିପାଞ୍ଚ ହଜାର ଝଡେଇଦବା ହେଲା।
ହଁ।
ଆଉ ସେକେଣ୍ଡ ଫା ଫାଷ୍ଟ ସେମି ଫାଇନାଲ ସେକେଣ୍ଡ ସେମି ଫାଇନାଲ କୁ ସରପଞ୍ଚ କୁ ଡାକିଦେବା।
ହୁଁ।
ସରପଞ୍ଚ ଆଉ ସେଇ ସାର୍ ମାନଙ୍କୁ ଡାକିଦବା ଆଉ ଶହେ ଶହେ ଟଙ୍କା ଦେଲେ ବି ଢେର। ହେଲା ଧରେ ସେପଟେ ସେଇଠୁ ଆସିଲା ହାରି ଛଅ ହଜାରେ। ବାର ଛଅ ଏମିତି ସେ ହଁ ଆଉ ବାକି ଫାଇନାଲମ୍ୟାଚକୁ ଏମି ପି କ ଡାକିଦବା।
ଏମପି।
ଏମେଲ ହଁ ଏମ୍ ପି କୁ ଡାକିବା ଆଉ କିଏ ଯଦି ଆସିଲା ବଲେ ଆସିଲା ନହେଲେ ନାଇଁ ଏମଏଲଏ ଯିଏ ଆସିଲା।
ହଁ ତାଙ୍କ ଇଚ୍ଛା।
ହୁଁ। ହଉ ଆଉ ଆଉ ବାକି ତୁ ପିଲାଙ୍କୁ ଟିକେ ପଚାରେ ପିଲାମାନେ କଣ କହୁଛନ୍ତି। ବଡପିଲାମାନଙ୍କୁ ଟିକେ ପଚାରେ, ମୁଁ ତ ଏ ବାହାରେ ଅଛି ମୁଁ ସେଇ ଯିବି କାଲି ପର ପରଦିନ ଆଡକୁ ଯିବି ଆଉ।
ହଁ।
ନହେଲେ ଆଗକୁ ଆଉଛି ସଟରଡେ ଷଣ୍ଡେ ଏଇ ଫାଷ୍ଟ ସଟରଡେ ସଟଡେ ଷଣ୍ଡେକୁ ରଖିଦେବା ଆଉ।
ହୁଁ।
ଯ ଆଗକୁ ଆସୁଛି। ସେଇ ସତେଇଶ ଅଠେଇଶ ଆଡ଼କୁ ରଖିଲେ ହବ ଆଉ। ଛୁଟି ବି ଥିବ, ଜଲଦି ଜ ଜଲଦି ଜଲଦି ମ୍ୟାଚ। ଡାକନି ଆଉ ବର୍ଷା ଆସିଯିବ ନା ସକାଳୁ ବର୍ଷା ଟା ଆଉ କୋଉଠି ନାଇଁ ତିନି ଟା ଚାରଟା ଆଠଟା ବେଳକୁ ବର୍ଷ ବାବି ସେଇ ଆଠଟା ବେଳକୁ ମ୍ୟାଚ ପିଲାଙ୍କୁ ସାତଟା ବେଳକୁ କହିଲେ ପିଲାମାନେ ସେଇ ଯେ ସେ ଆସିବେ ଆଠଟା ବେଳକୁ ଆଉ।
ହଁ।
ଆଠଟା ନଅଟା ବେଳକୁ ମ୍ୟାଚ ଷ୍ଟାର୍ଟ କରିଦବ ଆଉ।
ହଉ-ଉ, ତାହେଲେ ମୁଁ ରଖୁଛି।
ହଉ, ତୁ କହିବୁ ମତେ ଆଉ?
ହଉ।